ସ୍କାର
ନମସ୍କାର।
କଣ କରୁଛନ୍ତି?
ଏଇଠି ବସିଚି ଆଉ।
ଆଉ ଖାଇବା ପିଇବା ସାରିଲାଣି?
ଆଜ୍ଞା ଆଜ୍ଞା।
କଣ ପଖାଳ ଖାଇଛନ୍ତି?
ନାଇଁ ନାଇଁ ପରଟା ଆଉ ପନିର୍ ଖାଇଥିଲି।
ଆଚ୍ଛା ଆଚ୍ଛା।
ଆଉ ଆପଣ?
ମୁଁ ଇଟିଲୀ ତରକାରୀ ଖାଇଥିଲି ସକାଳୁ ଆଉ।
ଆଜ୍ଞା ଆଜ୍ଞା। ଆଉ ତମ ଆଡେ ପାଗ କେମିତି ଅଛି?
ପାଗ ପୁରା ଖରା କୁହନ୍ତିନି ଅଲଗା ପ୍ରକାର, ଟାଙ୍କି ପାଣି ଦିନ ଦଶଟା ବେଳୁ ମାନେ ଏତେ ଜୋର ତତଲା ଯେ, ହାତରେ ବଜିଲା ଠୁ ଲାଗୁଛି ଯେମିତି ସିଝା ପାଣି ଢଳା ହଉଛି।
ଆଜ୍ଞା ଆଜ୍ଞା। ଜୋର ବା ଗରମ ହଉଛି। ଗରମ ସହିତ ଗୁଳୁ ଗୁଳି ବି ଜୋର ହଉଛି
ଆ ବହୁତ ଗୁଳୁଗୁଳି କୁହନ୍ତୁନି କୁହନ୍ତୁନି ଦି ତିନି ଦିନ ହେଲାଣି ଯୋଉ ଗରମ ହଉଛି
ଆଉ ଆପଣ ସୁଭଦ୍ରା ପଇସା ପାଇଥିଲେ। କେତେଟା କିସ୍ତି ପାଇ ସାଇଲେଣି?
ମୁଁ ଚାରିଟା କିସ୍ତି ପାଇସାରିଲିଣି
କଣ କଲେ ସେ ଚାରିଟା କିସ୍ତି ପଇସାରେ କିପରି ସଦୁପଯୋଗ କଲେ
ସଦୁପ ଯୋଗ କିଛି ନାହିଁ ମୋ ପଇସା ଗୁଡା ମୋର ରହିଛି ଏକାକାଳୀନ ଗୋଟେ କଣ କରିବି ବୋଲି ଭାବୁଛି ଆଉ
ଆ
ଏମିତି ଯେ ପଇସା ସବୁ ମୋର ବ୍ୟାଙ୍କରେ ଜମା ହେଇକି ଅଛି
ଆଜ୍ଞା ଏକାଥରେ ସବୁ ଯାକ ଏକାଠି ହେଲେ ତଡେ ଗୋଟେ ବଡ ଏକରେ ପଇସା ହବ ତାପରେ କୋଉ ଗରିବ ଆଉ
ହଁ ଆଉ କଣ ଗୋଟେ ବ୍ୟବସାୟ ଦେଖିବା କରିବା ଆଉ
ଆଜ୍ଞା ଆଜ୍ଞା
ଆଉ ଆପଣଙ୍କ ଏଠି ଚାଷ ବାସ ହଉଛି?
ଆଜ୍ଞା ଆଜ୍ଞା
ଚାଷ ମାନ ନାନଲେ କଣ ସବୁ ଚାଷ ହୁଏ?
ଧାନ ଚାଷ ମୁଗ ଚାଷ ଆଉ ତାରକୁ ପନିପରିବା ବାରିରେ ଲଗା ହେଇଛି
ଏବେ ବି ହଉଛି
ଆଜ୍ଞା ଆଜ୍ଞା
ଆମ ଆଡେ କିନ୍ତୁ ଏରା କିଛି ନାହିଁ ଆଗରୁ ବିଶ୍ଵାସ କରିବେନି ଆମେ ଯେତେବେଳେ ଛୋଟ ଛୋଟ ଥିଲୁ ମାନେ ଚାଷ ବାସ ଘରେ ଘରେ ସମସ୍ତଙ୍କ ଘରେ ମୁ ଗ ବିରି ଧାନ ସବୁବେଳେ ଚାଷ ହଉଥିଲା ରାସ୍ତାରେ ମାନେ ସେ ଚାଷ ହେଇକି ଆସିବେ ମାନେ ରାସ୍ତାରେ ସମସ୍ତେ ପକେଇ ଦିଅନ୍ତି। ମୁଗ ହଉ କି ବିରି ହଉ ରାସ୍ତାରେ ପକେଇଥିଲେ କଣ ନା ହଁ ଅମଳ ଖରାକୁୁ ଖରା ଖାଇଲା ଯୋଉ ଗାଡି ମଟର ଯିଏ ଚାଲିଲେ ତା ଉପରେ ମଡେଇକି ଗଲେ ସେ ବିରି ଗୁରା ମାଡ ହେଇକି ଭାଙ୍ଗି ଗଲା
ଆଁ ଯା
ଆଉ ଏବେ ଚାଷବାସ କେ ଏତେ କରିବାକୁ ପସନ୍ଦ କରୁଛନ୍ତି
ଏଇ ଯୋଉ ଲୋକ ଏ ଯୋଉ ବିପିଏଲ ଚାଉଳ ପାଇଲେ ସେଠ ଆଉତ କିଛି କରିବାକୁ ବସିକିଆ ହେଇଗଲେଣି
ଆଜ୍ଞା ଆଜ୍ଞା ନିହାତି ସେ ବି ପିଏଲ ସିଏ ତ ଦେଖିଲେ ଆମକୁ ତ ବସିକିନା ଚାଉଳ ମିଳୁଚି
ବସିକରି ଚାଉଳ ମିଳୁଛି ଆଉ ଏଇନା କିଏ କଷ୍ଟ କରି
ଆଉ ଯିଏ ବି ଯଦି ବି ପିଏ ଲ ଚାଉଳ ଖାଇବାର ନାହିଁ ସିଏ କଣ କଲେ ନା ସେ ଚାଉଳକୁ ବିକିଦେଲେ ସେଇ ଚାଉଳ ପଇସା ରେ ଦୋକାନରୁୁ କିଣା ଚାଉଳ ନେଇଆଇଲେ
ଆଜ୍ଞା ଆଜ୍ଞା ସେ ବିପିଏଲ ଚାଉଳ ପାଇଁ ଲୋକ ବହୁତ ଅଳସୁଆ ହେଇଗଲେଣି
ନାଆ ନିହାତି ସେ ମଝିରେ ମିଳୁଥିଲା କଣ ଗହମ
ଆଜ୍ଞା
ସେ ଗହମ ମିଳିଲା ପରେ ତ ଲୋକ ଭାତ ତ ପାଇଲେ ରୁ ଟିତ ପାଇଲେ ଆଉ କଣ ଚାଷ କାହିଁ କରିବେ ସେଇଥିପାଇଁ ସମସ୍ତେ ଚାଷ ଚ୍ଛାଡିକିନା ବସି ପଡିଲେ
ଆଜ୍ଞା ଏମିତି ଦିନ ଆସ ଟି ଭାବିଥିବେ କେଇ ଚାଷ କଷ କିଛି ବି ଖାଇବାକୁ ହିଁ ଆମେ ପାଇବାନି
ନିହାତି ନିହାତି କାରଣ ଯେହେତୁ ଲୋକ ବସିଗଲେଣି ଆଉ ଥରେ କାମ କରିବାକୁ ଇଚ୍ଛା ହବ କି ମାନେ ବସିଗଲା ହଁ ବସିଗଲା ପରେ ଆଉ ଗୋଟେ ଆମେ ବି ଯୋଉ କାମକୁ ଧର ଯାଉଚେ ସେ ଦି ଦିନ ଛୁଟିରେ ରହିଗଲା ପରେ ଆଉ ଆମକୁ ତା ପରଦିନ କ ଆଉ କଣ ଯିବାକୁ ଇଚ୍ଛା ହଉଛି କି ଏ ଆଉ ଗୋଟେ ଦିନ ଛୁ ଟି ହେଇଯାଆନ୍ତା କି ବସିଯାଆନ୍ତୁ ସେଇଭଳିଆ କଥା ଆଉ।
ଓ ବି ଓ ବି ଆ କିଛି ଲୋକ କିଛି ବୁଝି ପାରୁିଥାହାନ୍ତି ଏମିତି ଟାଇମ ଆସିବ ଲୋକମାନେ ଖାଇବାକୁ ହିଁ ପାଇିବେନି କେହି।
ଆଜ୍ଞା ଆଜ୍ଞା ନିହାତି ସେଦିନ ବୋ ଆଉ ବେଶୀ ଡେରି ନୁହଁ ବହୁତ ତ ଜଲ୍ଦି ସେ ଦିନ ପୁରା ପଳେଇ ଆାଉ
ଆଜ୍ଞା।
ପରିବା ଆଁ କିଛି ନହେଲା ନାଇଁ ଘରେ ଆ ମାନେ ଲୋକମାନେ ପନିପରିବା ତ ନିହାତି ଲ ଗେଇବା କଥା। ନିଜେ ଲଗେଇକି ଆଟଲିଷ୍ଟ ନିଜେ ତ ଗୋଟେ ଭଲ ଜିନିଷ ଖାଇପାରିବା। ଆଜ୍ଞା ଆପଣଙ୍କ ଭଏସ ଟା ଆସୁନି ଟିକେ ନେଟୱାର୍କ ଏରିଆକୁ ଆସୁନାହାନ୍ତି। ହ୍ୟାଲୋ।